ହଁ କୁହ
ହଁ ଶୁଭ ସକାଳ କେମିତି ଅଛନ୍ତି?
ସଖାଳ ବହୁତ ଭଲ ଅଛି।
ହୁଁ ମୁଁ ବି ଭଲ ଅଛି, ଆପଣ କଣ କରୁଥିଲେ?
କିଛି ନାହିଁ ବାସ୍ ଏମତି ବସିଥିଲି। ହଁ ତୁମେ କଣ କରୁଚ?
କିଛି ନାଇଁ ସ ଏମିତି ଆଜି ଏଠି ସୋମବାର ପୁଣି ଦେବସ୍ନାନ ପୂର୍ଣ୍ଣିମା। ତ ଟିକେ ଭଲ ବେଳା ଥିଲା ବୋଲି, ସକାଳୁ ସକାଳୁ ଉଠିକି ମନ୍ଦିର ଯାଇ କି ଆସିଲି ଶିବଙ୍କ ମନ୍ଦିର। ତାପରେ ଆସିକି ମୁଁ ଯୋଉ ଜାଗାରେ କାର୍ଯ୍ୟରତ ଅଛି ସେ ଜାଗାରେ ଏବେ ଅଛି, ତ ଟିକେ ଫାଙ୍କା ଟାଇମ୍ ମିଳିଲା। ସେଥିପାଇଁ ଭାବିଲି କୋଉ ସାଙ୍ଗ ସହିତ ଟିକେ କଥା ହେଇଯିବି।
ଆଜି ଦେବସ୍ ନ୍ନ ପୂର୍ଣ୍ଣିମାରେ ତାହେଲେ ଆଉ କଣ ସ୍ପେସିଆଲ କଣ କରୁଛ?
ସ୍ପେସିଆଲ ସେମିତି କିଛି ନାହିଁ, ଭଗବାନ ଗାଧେଇବେ ଦେଖିବୁ ଆମେ ଟିକେ ଆଉ ଦୂରଦର୍ଶନରେ ଆଉ। ଆଉ କଣ, ଆପଣ କଣ ଜାଣିଛନ୍ତି ଦେବ ଆ ପୁରୀ ତ ଅ ଏମିତିରେ ତ ମୁଁ ଟିକେ ବ୍ୟସ୍ତ ରହୁଛି। ବେସ୍ତ ବହୁଳ ଜୀବନରେ। ତ-ଅ-ଅ-ଅ-ଅ ଛୁଟି ମିଳୁନି ଟିକେ ଛୁଟି ମିଳିଲେ ମଧ୍ୟ ପୁରୀ ଏଇ ସମୟରେ ପୁରୀ ଯିବାଟା ଟିକେ ଅସମ ମାନେ ନୁହେଁ ଠିକ ନୁହେଁ କାହିଁକି ନା ଭିଡ ରହୁଛି ଏତେ ଭିଡରେ ଆଉ ଯାଇକି ଆସିବା ଟା ସମ୍ଭବ ହଉନି।
ହୁଁ।
ଆପଣ, ଆପଣ କଣ ଅ ଯୋଜନା କରିଛନ୍ତି କି ପୁରୀ ଯିବା ପାଇଁ ରଥଯାତ୍ରା ଦିନ?
ନାଇଁ ମୁଁ କି ଏଇ ଦି ଦିନ ତଳେ ହିଁ ଲାଷ୍ଟ ଦି ଦିନ ତଳେ ହିଁ ମୁଁ ପୁରୀ ଯାଇଥିଲି ପୁରୀରେ ମହାପ୍ରଭୁଙ୍କ ଦର୍ଶନ ତ ପାଇଲେନି ବହୁତ ଭିଡ ଥିଲା। ବହୁତ ଲମ୍ବା ଲାଇନ। ଲୋକମାନେ ପାଖାପାଖି ଚାରିରୁ ପାଞ୍ଚ ଘଣ୍ଟା ପୁରା ଧାଡିରେ ଠିଆ ହେଇଥିଲେ ମହାପ୍ରଭୁଙ୍କ ଇଚ୍ଛା ହେଲାନି ସେ କାହାକୁ ଦର୍ଶନ ଦେଇନାହାନ୍ତି। ଯୋଉମାନଙ୍କ ଉପରେ କୃପା ରହିବ
ଯାହାର ଡୋରି ଲାଗେ ସେମାନେ ହିଁ ଯାଇକି ଦର୍ଶ ନ କରନ୍ତି ବୋଲି ମୁଁ ଶୁଣିଛିି ଆଗରୁ ବି।
ସେଟା ସମ୍ପୂର୍ଣ୍ଣ ଠିକ।
ଆପଣ ଏବେ କଣ ମାନେ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ କିଛି ପ୍ରସ୍ତୁତ କରୁ ଅଛନ୍ତି ନା ଏମିତି କାର୍ଯ୍ୟରତ ଅଛନ୍ତି କୋଉ ଅନୁଷ୍ଠାନ ରେ?
ବର୍ତ୍ତମାନ ତ ମୁଁ ଗୋଟେ ଅନୁଷ୍ଠାନରେ କାର୍ଯ୍ୟରତ ଅଛି। କିନ୍ତୁ ଚ ଅ-ଅ-ଅ-ଅ ତା ସହିତ ପ୍ରୟାସ ବି କରୁଛି।
ହୁଁ ହୁଁ,
ଆଗକୁ ଯେ କୌଣସି ବି ଚାକିରୀ କ୍ଷେତ୍ରରେ ଯୋଗ ଦେବା ପାଇଁ।
ମୋତେ ବି ଟିକେ ଆପଣ ଟିକେ ସାହାଯ୍ୟ କରନ୍ତୁ କେମିତି ପ୍ରୋତ୍ସାହନ କରନ୍ତୁ ଯେ କେମିତି ଆପଣ ନିଜର ସମୟକୁ ଅ-ଅ ଯୋଜନାବଦ୍ଧ ଭାବରେ ପାଳନ କରୁଛନ୍ତି ଏବଂ ଅ କେମିତି ଆପଣଙ୍କର କାର୍ଯ୍ୟ ଏବଂ ଅନ୍ୟାନ୍ୟ ଜିନିଷକୁ ଆପଣ ଭଲ ଭାବରେ ଏ-ଏ-ଏ ତୁ ମାନେ ତୋଳାଉଛନ୍ତି ଜୀବନରେ। ତା ଦ୍ଵାରା କି ଆପଣଙ୍କୁ ପଢିବା ପାଇଁ ମଧ୍ୟ ସମୟ ମିଳୁଛି ଏବଂ ଅନ୍ୟ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଘର ପାଇଁ ମଧ୍ୟ ସମୟ ଦେଇ ପାରୁଛନ୍ତି। କେମିତି ଆପଣ ଏ ସବୁ ଜିନିଷ କରୁଛନ୍ତି ଟିକେ ଏ-ଏ-ଏ-ଏ ସଂକ୍ଷିପ୍ତରେ ବୁଝେଇ ପାରିବେ କି ମତେ?
ହଁ ଦେଖନ୍ତୁ ଅ-ଅ-ଅ ପ୍ରଥମେ ତ ଆମେ ଯଦି ଗୋଟେ କାର୍ଯ୍ୟରେ ରହି ଯାଉଛେ ତାହେଲେ ଆମ ଆମ ମାନଙ୍କୁ ସମୟ ମିଳିବାର ଟିକେ କେ ବହୁତ ସମୟର ବହୁତ ଅଭାବ ରୁହେ। କିନ୍ତୁ ସେଇ ସବୁ ଭିତ ତରେ ବି ଆମକୁ ସମୟ ବାହାର କରିବାର ଅଛି ଯଦି ତାହେଲେ ଆମ କୁ ପ୍ରଥମେ ତ ନିଜର ଯୋଉ ସବୁ କାମ ରହିଲା ପ୍ରତିଦିନ ର ତ ତାକୁ କେମିତି କମ୍ ସମୟ ସମୟ ଭିତରେ କମ୍ପ୍ଲିଟ କରିକି ଶ ସମ୍ପୂର୍ଣ ଭାବରେ କମ୍ ସମୟ ଭିତରେ କରି ଦେବା ତା ତା ତାପରେ ନିଜର ପାଠ ପଢା ଉପ ତେ ସମୟ ଦେବା ଆଉ ବାକି ଯୋଉ ସବୁ କାମ ରହିଲା ତାକୁ କେବଳ ଓ କେବଳ କେବଳ ପା ପାଠପଢାରେ କେମତି ଟାଇମ ଦେଇପାରିବା, ହଁ। ହଁ ଅନ୍ୟ କୌଣସି ଜିନିଷରେ
ଆ ତାପରେ ମଧ୍ୟ ଆଉ କିଛି କିଛି ଏମ ମତି ଆମର ମାନେ ଧ୍ୟାନ ଭଗ୍ନ ହଉଚି ବେଳେ ବେଳେ ଯେମ ତି କିି ଆମେ କୌଣସି ଚାପରେ ପଡି ଯାଉଚୁ।